ହାଲୋ।
ହାଲୋ।
କୋଉଠି? ହାଲୋ।
ହଁ ଭାଇ ହଁ ହଁ ହଁ। ଏଇ ବସିଚି ବାହାରେ ଟିକେ।
ଅ ହ।
ତମେ ହଁ ସରିିଚି। ଓହୋ ଆଉ କଣ ଖାଇଛ ଆଜି?
ଡାଲି ଆଉ ଡାଲି ଆଳୁଭର୍ତ୍ତା ଆଳୁ ଭଜା ଆଉ। ଆଉ ତମେ।
ମୁଁ ଖାଇଚି ଡାଲି ଭାତ ଆଉ ପୋଟଳ ଆଳୁ ଚିପ୍ସ।
ହୁଁ ହୁଁ।
। ଆଉ ସବୁ ଭଲ।
ହୁଁ ଭଲ ତମେ।
ହଁ ମୁଁ ବି ଭଲ।
ଆଉ ଘରେ ସବୁ ଭଲ ଅଛନ୍ତି ତ।
ହଁ।
ଘରେ ସବୁ ଭଲ ଅଛନ୍ତି ତ।
ହଁ ଭଲ।
ହୁଁ।
ଆଉ ଏଇ ତ ପ୍ଲସ ଟୁ ସରିଚି ଆଉ ଦେଖିଆ ପ୍ଲସ୍ ଥ୍ରୀ ଆଡମିସନ କରିବି ବୋଲି ଭାବିଚି।
ଉ ହୁଁ। ସାଇନ୍ସ ନା ସାଇନ୍ସ।
ସାଇନ୍ସ ସାଇନ୍ସ ସାଇନ୍ସ।
ହୁଁ ହୁଁ।
ଆଉ
କଣ ହେଇଛି କଣ ସେଠି ପୂଜା ଫୂଜିି କିଛି ବୁଲାବୁଲି କରିଛ ନାଇଁ।
ନା ବୁଲାବୁଲି ଆଉ କଣ ଘରେ ତ ଅଛି ଆଉ।
ଓହୋ
ଏ ଲକ୍ଷ୍ମୀ ପୂଜା ଫୁଜା ହୁଏ ନା ସେଠି
ହାଁ।
ଲକ୍ଷ୍ମୀ ପୂଜା କାଳୀ ପୂଜା ହୁଏ ନା।
ହଁ ଲକ୍ଷ୍ମୀ ପୂଜା ହଉଚି କାଳୀ ପୂଜା ବେଶୀ ନାହିଁ ଏମିତି।
ହୁଁ ହୁଁ।
ବଡ଼ ହୁଏ ନା ଛୋଟ।
ଆଁ।
ବଡ ହୁଏ ନା ଛୋଟ ହୁଏ।
ହଁ ସେମିତି ହୁଏ ବଡ଼ ଛୋଟ ବିନା
ଓହୋ
ବଡ ଆକାରରେ ହୁଏ ଆଉ।
ହୁଁ ହୁଁ।
ଆଉ ତମର ସେଠି କଣ ପୂଜା ହଉଚି। ସେଠି କଉ ପୁଜା ହୁଏ ଯେ ତମର ଭଲ। ସବୁ ତ ହଉଛି ଯେ ଟିକେ ମାନେ ଟିକେ ଅଧିକ ଭଲ କିନା ବଡ କିନା।
ସେଟା ପୁରା ଏଠି ଲକ୍ଷ୍ମୀ ପୂଜା ଗଣେଶ ପୂଜା। ଲକ୍ଷ୍ମୀ ପୂଜା ଭ ଆମର ଆସି ଆମର ତିଆରି କରନ୍ତି ମସ୍ତେ। ତାପରେ ସେଇଠ ହ ଆ ଦତିନ ଦିନ ଦ ଜମ ହେଲା ଆମର ପା ସ୍କୁଲ ଆମ ଗାଁ ଆମ ପାଖାପାଖି ଗାଁ ର ସବୁ ସ୍କୁଲ ପିଲାମାନଙ୍କୁ ଡାକିକି କରାହୁଏ।
ହୁଁ।
ଆଉ ସେକେଣ୍ଡ ଦିନ ହେଲା ଗୋଟେ ମୋଡିଟି ଦିନ ଗୋଟେ ବଡଟି ଦରବ ଆଉ
ଆମ ଲକ୍ଷ୍ମୀ ପୂଜାରେ ବି ହୁଏ ଏ ଯୋଉ ମହୋତ୍ସବ ହୁଏ ଆମର ଏଠି ଆମ ଲକ୍ଷ୍ମୀ ପୂଜାରେ। ଆଉ ଯାତ୍ରା ଯାତ୍ରା ପାର୍ଟି ବୋଧେ। ଯାତ୍ରା ବାଟି ତିନି ରାତି ପଡେ ଆଉ ମହୋତ୍ସବରେ ଏମିତି ଗାଁ ପିଲା ନାଚନ୍ତି ଆଉ ବାକି ରାତିକୁୁ ମାନେ ରାତି ନଅଟା ଦଶଟା ପାଖାପାଖିରେ ସେଲିବ୍ରେଟି ଏମିତି ଆସନ୍ତି ଆଉ।
ଗଣେଶ ପୂଜା କରନି ତ?
ହଁ ଗଣେଶ ପୂଜା ବି ସେମିତି ହୁଏ ଗଣେଶ ପୂଜାରେ ମାନେ ପୂଜା ପୂଜା ହୁଏ ଯେ ପୂଜ ହୁଏ ଆଉ ଗଣେଶ ପୂଜ ରେ ବହୁତ ହୁଏ। ହଁ ଗଣେଶ ପୂଜାରେ ବି ଏଠି ଆମ ସାଇଡ ଗାଁ ରେ ଗଣେଶ ପୂଜା ଟା ଭଲ ହୁଏ। ତାଙ୍କର ମହୋତ୍ସବ କରନ୍ତି ଗଣେଶ ପୂଜାକୁ। ତାଙ୍କ ବି ସେମିତି କରନ୍ତି ସାତ ତଠ ଦିନ ପରେେ ମସ୍ତବ।
ଆ ସେବେଆ ସେଇ ସାତ ଆଠ ଦିନ କରନ୍ତି ଅବଶ୍ୟ କରନି ଛୋଟ କରନ୍ତି। ଛୋଟ କରନ୍ତି ସେ ଡିଜେଟା ବଢିବ କତି ଆମର କାଳିୀ ପୂଜା ଟା ବଢ।
ହ। ଆମ ଲକ୍ଷ୍ମୀ ପୂଜା ଟ ବଡ ଟିକେ ହୁଏ ଆଉ।
ଆ ସେ।
କୋଉଠି କହିଲ ଏ ବ୍ୟାଙ୍କ୍ ଟା?
ଢେଙ୍କାନାଳ।
ସେ କଷତ୍ର ଲକ୍ଷ୍ଣୀ ବଡ ହୁଏ ଆଉ।
ହୁଁ ଢେଙ୍କାନାଳରେ ତ ଲକ୍ଷ୍ମୀ ପୂଜା ବଡ ହୁଏ। ଆମର ଫେମସ ଲକ୍ଷ୍ମୀ ପୂଜା ଢେଙ୍କାନାଳ।
ହୁଁ।
ଆଉ ତମ ଟା କହୁ ଲାଇନ୍।
ନିଜ ରାସ୍ତା ଯାଜପୁର।
ହଁ ଯାଜପୁରରେ ହୁଏ କାଳୀ ପୂଜା।
ଦେଇଥିଲା ବାହାରୁ ଏଣ୍ଟ୍ରି ମାଇକି ତୁ ଯାଇପାରିବୁ।
ହ।
ଘର ଗାଡି
ଇଏଟ ନା ପର୍ବ ଟା ଟିକେ ଭିଡ ରୁହେ ସେଥିଲାଗି ଆଉ। ଲୋକ ବି ତାପରେ ବୁଲିବା ପାଇଁ ଆସନ୍ତି ସେଇ ଟାଇମ ରେ। ସେଥିଲାଗି ଅଧିକ ଭିଡ ହେଇଥାଏ।
ସେ ଟାଇମ ରେ ପୁରା ବିଡ ସେଦିନ ହେଲା ପୁରା ପଡିବେ ଆଉ। ସବୁ ଠାକୁର ଯିଏ ଯିମିତି କରିିଥିବେ ତାଙ୍କର କମ୍ପିଟିସନ ହୁଏ। ସିଏ କେତେ ଭଲ ଦିଚାରିଲା। ହେ ଲା ଏଗ୍ରିମେଣ୍ଟ ଦ ଟ ଯ ସବୁ ପାଖାଖିଟା ପାଖାଅ
ଡିଜେ ତ ପରମିଶନ ନଥାଏ ଏଗାରଟା ବାରଟା ଯାଏଁ।
ଡ଼ିଜେ ଅଫ୍ କରିଦିଅ।
ଓ ହୋ।
ବାକି ସବୁ ଥାଏ ସେଦିନ ପୁରା ଆ ସେ କେତଟା ଦଶଟା ଭିତରେ ପହଞ୍ଚିଥାନ୍ତି ପଡ଼ିଆ ଭିତରେ ଆଉ।
ହଁ ଯାହାହେଲେ ବି ଡିଜେଟା ପରମିସନ୍ ଥାଏ ଦଶଟା ଯାଏଁନା।
ହୁଁ ହୁଁ ସେଟା ଅଫ୍ କରିଦିଅନ୍ତି ଯେ ସେଟା ତା ଭିତରେ ପହଞ୍ଚି ଯାଆନ୍ତି। ଛଅଟାରୁ ବାହାରନ୍ତି ବା ପ୍ରୋସେସନ ଛଅଟା ର ହେଲା ହଁ
ହୁଁ। ଆଉ।
ତୁ ଯାଇନୁ କ୍ରିକେଟ ଫ୍ରିକେଟ ଖେଳ ଯାଇଛ ନା ଯାଇନ?
ନାଁ ଯାଇନି ଏଠି ଛୁଆ ଆମ ଗାଁ ଛୁଆ ସବୁ ନାହାନ୍ତି ଘରେ ମୁଁ ମୁଁ ବୁଧେ ଏକୁଟିଆ ଆମ ଗାଁରେ ଘରେ ରହିଯାଇଥିଲି।
ହୁଁ କୁଆଡ଼େ ଯାଇଛନ୍ତି ସବୁ।
ଯିଏ ପଢୁଛନ୍ତି ହଷ୍ଟେଲରେ ଯିଏ ପଢୁନାହାନ୍ତି କାମକୁ
ଓ
ମୁଁ ତ ଆଉ ବେକାରିଆ ଘରେ ବସିଲ
ହୁଁ ଆ
ଦେ
ପଢିବପରା ତମେ ଆଡମିସନ କରିବ। ଆଡ୍ମିସନ ତ ହବ ଆଡମିସନ ଷ୍ଟାଟ୍ ହେଇନି।
ଆଜିଠୁ ବା ଆଜି ରୁ
ଆଜିଠୁ ଷ୍ଟାର୍ଟ ହେଲା।
ହଁ।
ଅ କଣ ଭାବିଲ କରିବ ପ୍ଲସ୍ ଥ୍ରୀ ନା ଫାର୍ମାସୀ କୋଟା ହଁ
ପ୍ଲସ୍ ଥ୍ରୀ ଟା ଆଜିଠୁ ଷ୍ଟାର୍ଟ ହେଲା ଦେଖିବା ପ୍ଲସ୍ ଥ୍ରୀି କରିବି ନା ନାଇଁ ମାମୁଁ ତ ମନା କରିଦେଲେ କହିଲେ ପ୍ଲସ୍ ଥ୍ରୀ ନା କଣ କରିବୁ ଖାଲଟା ହେଲେ
ତିନି ବର୍ଷ ବେକାର।
ତିନି ବର୍ଷ ପୁଣି କଣ ଏ ନି ପି ଲାଗୁ ହେଲେ ଯଦି ଏ ନି ପି ଲାଗିଲା ତାହେଲେ ଚାରି ବର୍ଷ।
ହୁଁ ହୁଁ।
ପ୍ରବଳ ମୁଣ୍ଡ ବିନ୍ଧୁଚି ଚାରି ବର୍ଷ ଏଇନା କିଏ ଘରେ ବସିଅ।
ଚାରି ବର୍ଷ ଚାରି ବର୍ଷରେ ତୋମେ ଫାର୍ମାସିସ୍ ସିରିଯାଇଥିବ।
ସେଇବା
ଚାରି ବର୍ଷ ଭିତରେ ଚାକିରି ଚାକିରି କରୁଥିବ।
ଆ ପ୍ଲସ୍ ଥ୍ରୀ କରିକି ଲାଇଫକୁ ବର୍ବାଦ କରିବା ଅପେକ୍ଷା ଫାର୍ମାସୀ କରିଦବା ଭଲ।
ପ୍ଲସ୍ ଥ୍ରୀ ପର୍ଯ୍ୟନ୍ତ ଯାଅନି।
ନା ମୁଁ ଯେତେବେଳେ ମୋର ବି ରେଜଲ୍ଟ ଯୋଉ ଦିନ ବାହାରିଥିଲା ସେଦିନ ବି ମୁଁ ହଷ୍ଟେଲ ରାକୁ ରହୁଥିଲି ନା ଭାଇମାନେ ସବୁ ପ୍ଲସ ଥ୍ରୀ ଭାଇ ମାନେ ସବୁ ଯେତିକ ଥିଲେ ଆମ ହଷ୍ଟେଲ ରେ ସବୁ ଫୋନ କରିଥିଲେ ଆଉ ସେମାନେ ବି ମନା କରିଛନ୍ତି କହିଲେ ତୁ ଯାହା କରିବୁ ହେଲେ ପ୍ଲ ଥ୍ରୀ କରିକି ଜୀବନକୁ ବର୍ବାଦ କରନା।
ହଁ ପ୍ଲସ୍ ଥ୍ରି ସାଇନ୍ସ କରିକି କିଛି ଦବନି। ହେଲି ତିନି ବର୍ଷ ନଷ୍ଟ ସେଇଟା।
ଯୋଉମାନଙ୍କର କିଛି କାମ ନାହିଁ ମାନେ
ହେ ଯଦି କମ୍ପିେଟିଟିଭ ଲାଇନରେ ହଁ କମ୍ପିେଟିଟିଭ ଲାଇନ୍ରେ ଯିବ ତାହେଲେ ଯାଇକି ପ୍ରସ୍ ଥ୍ରି କରିପାରିବ। ଗ୍ରଜୁଏସନ୍ ସାଠିଫିକେଟ୍ ଟା ଦରକାର କମ୍ପିେଟିଟିଭ ରେ ଯିବାର ନାଇଁ ତାହେଲେ
ଯିବା ଦେଖିବା ଆଉ ମାମୁଁ ମନା କଲେ ଫୋନ କରିଥିଲି। ମାମୁଁ ମନା କଲେ କହିଲେ ଏବେ କରନା ପ୍ଲସ୍ ଥ୍ରୀ ଯାହା ହବ ଦେଖିବା ଆଗକୁ କଣ ହବ ନହବ ଦେଖିବା। ଏତ ଚୁପି କି ଅଛି ଆଉ।
ହଉ ମୁଁ ରଖୁଛି ଆଁ ପରେ କଥା ହଉଛି ତମେ କରିବ ତୁ ଆଉ।
ହଉ।